ସେଟା
ହଁ ଝିଅ ହ୍ୟାଲୋ।
ହଁ। ହୁଁ କଣ କରୁଥିଲ? କଣ କରୁଚ?
ତମ କାମ ସବୁ ସରଲାଣି ନା?
ହଁ ଏଇଠି ବସିଥିଲୁ ଆଉ ଗରମ ହଉଚି ନା।
ଗରମ ହଉଚି ନା?
ଭାରି ଗରମ ହଉଚି ଗୁଳୁ ଗୁଳି ମାନେ
ହଁ।
ବହୁତ ହଉଚି ତମ ସେପଟରେ ହଉନି? କଣ କହିଲ?
ହ୍ୟାଲୋ।
ହଁ କଉନାହାନ୍ତି। ଶୁବୁନି କି?
ହଁ ହଁ କୁହ।
ମୁଁ କହିଲି ଶୁବୁନି?
ଦେଖ
ହ୍ୟାଲୋ।
ହ୍ୟାଲୋ।
ଶୁବୁଚି ନା? ହଁ।
ହଁ କୁହ।
ମୁଁ କଇଲି କଁ କରୁଥିଲ?
ହଁ ମୋର ଏବେ ଏଇ ସରିଲା କାମ ଆଉ ମୋଉସାଙ୍କର ଗୋଟେ ଭୋଜି ଅଛି ପୁଅକୁ ନେଇକି ଗଲେ ଭୋଜି ଖାଇବାକୁ।
ଓହୋ।
ଆଉ ତମର ସବୁ ଭଲ ନା।
ହଁ ଭଲ ଆଉ। ଆଜି କଣ କରୁଛ ଖାଇବା ପାଇଁ?
ଓଃ ଆ ସବୁ କଣ ଖିଆପିଆ କରିଥିଲ?
ଖାଇଥିଲି ଆଜି ଆମର ବି ଗୋଟେ ଖରାବେଳେ ଭୋଜି ଥିଲା।
ତମେ ତ ସେଇ କରଛନା।
ନା ମୁଁ ଘରେ ବସି ନା ମା ବନଉଛ ନା ତମେ ଆଜି କଣ କରିଥିଲ ଖାଇବା ପାଇଁ?
ହ୍ୟାଲୋ
ହଁ ଶୁଭୁନି କି?
ହଜି ଆ
ମୁଁ କହିଲି ଶୁଭୁନ କି?
ତମ କଥା କିଛି ଆସୁନି କ୍ଲିଅର।
ହଉ ଟିକେ ରହିଲା ଦେଖିବା ଲାଇନ ନାଇ ମୁଁ ଯାଉଛି ତମେ କହିବ ଆସୁଛି। ମୁଁ କହିଲି ତମେ ରହିବ ହ୍ୟାଲୋ।
ମୁଁ ତ ପୁରା ବାହାରେ ଆମ ଗାଁ ମଝିରେ ପୁରା ଯୁଆଡେ ରାସ୍ତା କେହି ନାହାନ୍ତି ଘର ପୁରା ଫାଙ୍କାରେ ଅଛି।
ଦେଖିଲ ଏବେ ଭୟସ ଶୁଭୁଚି।
ତମେ ରୁମ୍ ଭିତରେ ଅଛ ନା ଛାତ ଉପରୁ ପଳେଇଛ।
ନାାଇଁ ମୁଁ ବାହାରେ ଝରକା ପାଖରେ ଠିଆ ହେଇଛି।
ହ୍ୟାଲୋ ଆଜି ତ ଦିନ ସାରା ନେଟୱାର୍କ ପ୍ରୋବ୍ଲେମ। କ୍ଲିୟର କିଛି ଆସୁନି।
ଦେଖିଲେ ଏବେ ଶୁବୁଛି।
ସମସ୍ତଙ୍କର ଏମିତି ହଉଛି ଆଜି।
ହେ ଏବେ ଶୁବୁଛି।
ହ୍ୟାଲୋ।
ହଁ।
ତମ ଦେହ ଠିକ ଅଛି ନା କଣ କହୁନା? ହଁ ଭଲ ହଁ। ହାଲୋ ହଁ। କେତୁଟା ରେ ବାହାଘର ସରୁଚି। ପୁରା ଫୋସଲ ହଁ ଆମ ଗାଁ ଶିବ ମନ୍ଦିରରେ ଏଇ ଯୋଉ ଠାକୁରଙ୍କର ଏଇନା ବାହାଘର ହଉ କି ଆମେ ସେଠି କଳସ ବୁଡ଼ାଉ ତ। ଏ ଆମ ଆସିଛନ୍ତି ଆମକୁ କହିବାକୁ ଶିବ ପାର୍ବତୀଙ୍କର ଏଇନା ହଉନି ବାହାଘର।
ସେଟ ବା ଜାଗର ଟାଇମ ରେ ହୁଏ।
ହଁ ଆମେ ଦି ଯା ଆମେ କଳସ ବୁଡ଼ାଉ ଜାଗରରେ। ତାପରେ ସେଠି ଦି ତିନି ଦିରି ଯଜ୍ଞ ହୁଏ ଆଉ ପୁରା ଆଉ ସେଠି ରହିକି ଉ ଘରେ ଆଉ ରୋଷେଇ ବାସ କରେ କିଛି ହୁଏନି। ଆଉ ସେଇ ଠାକୁରଙ୍କର ତ ଏବେ ବାହାଘର ଚାଲିଛି। ହୁଁ ସେଇ ଲୋକ ଇଏ ବି ଆସିଚନ୍ତି। ଆମର ଜଣେ ମା ମରି ଯାଇଚନ୍ତି ତ ଆମ ବଡ ସେ ମୁଣ୍ଡ କିଛି ହବନି ଓଷା ବାର ସେମିତି ଠାକୁରଙ୍କ ପାଖକୁ ଯିବୁ ବୁଲି ବାଲିକି ଆସିବୁ ଆଉ। ଏବ ବର୍ଷ ତ କିଛି ଭୋଗ ରାଗ ଓଷା ରଜରେ ବି ଆମର ପିଠା ହେଇନି।
ହୁଁ -ହୁଁ। କଣ୍ କଲ?
ହୁଁ ଏ ଛୁଆ ଖାଲି କାନ୍ଦିବା- କାନ୍ଦିବେ ଦେଖି ଖିକି ଆର ତାର ଡ୍ରେସେ ତାଙ୍କରି ଖାଲି ବନା ହେଇକି ଆଉ ଆଉ ସବୁବେଳେ ତ ଖିଆ ଚାଲିଚି ଭଲ ମନ୍ଦ ଆଉ ରଜରେ ନ ହଉ। ରଜ ପରେ ହବ ଖାଇବୁ ଆଉ ଯେ ବନ୍ଧୁବାନ୍ଧବ ତାଙ୍କର ଦେଇଥିଲେ ଖାଇଥିଲୁ ଆଉ
ହଁ ପିଠା ପୁଠି କରିଚନ୍ତି ବାର ପଡି ହଁ ମୁଁ କହିଲି ଏଥରକ କଣ୍ -ହଁ ଭଲ ଅଛି।
ତମେ ଜାଣିପାରୁଥିବ
ମୋର କିଛି ଶୁବୁନି? ମୋ ଭଏସ୍ ତ ପୁରା ମାନେ ମୋର୍ ବି -ହାଲୋ।
ଆଜି ଏମ୍ ତି ରହୁଚି ନେଟୱାର୍କ ସଟଡାଉନ୍ ଚାଲିଚି ଏମିତି କଣ ହଉଚି।
ମୋର ତ ଏଇ କିନ୍ତୁ ଫୁଲ୍ ଅଛି। ହାଲୋ ଶୁଭୁଚି ତ?
ହଁ-ଏବେ କଣ କରୁଥିଲ?
ଏଇଠେ ବସିଚି ଆଉ।
ହୁଁ।
ବସିଚି। ତମେ?
ଆଉ ବାହାଘର ଆଗିଲାକୁ ହଉଚି। ନା କଣ ନା ହେଇ ନେଇ ଟାଇମି ଏବେ?
ନାଁ ଟାଇମ୍ ହେଇନି। ହୁଁ।
ରଜ ମହୋତ୍ସବ ହେଇଥିଲା କି ତମ ଗାଁ ରେ?
ହଁ ହେଇଥିଲା ଆଉ ସେମିତି ଛୋଟ ଆକାରରେ।
ଏ ଝିଅ ତମର କିଛି ଆସୁନି କଥା ମୋର
ମୋର ତ ପୁରା ନେଟୱାର୍କ ଫୁଲ୍ ଅଛି କିନ୍ତୁ ଆଜି ବି ଦିନ ମାନ୍ ପୁରା ମାନେ ଇଏ ହଉଚି।
ହାଲୋ।
ହଁ ଶୁବୁଚି କହୁନା।
ହାଲୋ।
ହଁ।
ଏ କାଲି ଭଲ୍ ସେ ହେଇଥିଲା କଲ୍ ସବୁ ଶୁବୁଥିଲା ଆଜି ଟିକେ ବି କାହାରି ଶୁବୁନେଇ ସକାଳୁ ହିଁ ପ୍ରୋବ୍ଲେମ୍ ନେଟୱାର୍କ।
ହଁ କଣ କରିବା ନେଟୱାର୍କ୍ ପ୍ରୋବ୍ଲେମ୍ ହଉଚି ବହୁତ୍।
ତମର କି ଟାୱାର୍ ପଡିଚି ସେ ମାନେ ଫୋନ୍ ରେ ଅଛି?
ଜିଓ ମୋର୍ ବି ଜିଓ।
ତମର କଣ ନେ
ଜିଓ ସେଥିପାଇଁ ୱାଇଫାଇ ବି ଲଗା ହେଇଚି ମୋର ୱାଇଫାଇ ପୁରା ଫୁଲ୍। ନେଟୱାର୍କ ବି ପୁରା ଫୁଲ୍ ଅଛି। ଶୁବୁଚି ନାଁ ଏବେ?
ହାଲୋ।
ହଁ ଶୁଭୁଛି ବା।
କିଛି ଆସୁନି ବା ଝିଅ କ୍ଲିଅର କିଛି ଆସୁନି।
ଏବେ ବି ଶୁଭୁନି।
ଏଇ ଟିକେ ଶୁଭିଲା।
ହଁ ଏବେ ଶୁଭୁଛି ନା ମୁଁ
ମୁଁ ପୁରା ବାହାରେ ଆମର ଯୋଉଠି ପୁରା ଫର୍ ଫର୍ଚ୍ଚା ଜାଗା ଉଁ ରାସ୍ତା ମୁଁ ସେଇଠି ଅଛି।
ଆଉ ଏବେ ମୋର ଶୁଭୁଛି ତ।
ଆଉ ସେ କଣ ଆଜି ନେଟୱାର୍କ ଏମିତି ଡାଉନ ହଉଛି ଆଉ।
ରହୁଛି
ହ୍ୟାଲୋ।
ହଁ ଶୁଭୁଛି ପରା।
ଓ ଆଉ ଘରେ ସବୁ ଭଲ ନା।
ହଁ ଭଲ ଆଉ।
ଶୋଇ ପଡିଲଣି କି।
ନାଁ ଶୋଇବେ କାହିଁକି ଟାଇମ୍ ହେଇନି ଶୋଇବା ପାଇଁ।
ଘରେ ଗାଳି କରୁଛନ୍ତି ନା।
ନା ଗାଳି କାହିଁ କରିବେ।
ଆଉ। ଗେହ୍ଲି। ସମସ୍ତଙ୍କର।
ହଁ।
ଲୋ ବାପା।
ତୁ ତ ବାହା
ଆଉ ବଡ କିଏ ସାନ କିଏ ଅଛନ୍ତି ନା ନା
ନା ମୁଁ ଏକା।
ଭାଇ ବଡ ନା ଭଉଣୀ।
ନା ମୁଁ ବା। ମୁଁ ବଡ଼।
ହ୍ୟାଲୋ।
ହଁ। ମୋର ପୁରା ଫୁଲ୍ ନେଟ୍ ୱାର୍କ ଅଛି।
ହ୍ୟାଲୋ।
ହଁ ଶୁଭୁନି କି।
ଖାଲି ତ ହଁ ଆଉ। ଆଉ କଣ କିଛି କଥା ନାଇଁ କି ମୁଁ ତ କେତେ କଥା ପଚାରୁଛି।
ମୁଁ କହୁଛି ତମକୁ ଶୁଭୁନି ନେଟୱାର୍କ ବି ତ ଆଜି ବହୁତ ପ୍ରୋବ୍ଲେମ୍ ହୋଉଛି। ନା ଲାଜ କଣ କରିବି।
ଭଲ ସେ ଚିହ୍ନା ପରିଚୟ ହେଇନି ନା କଣ?
ନା ଲାଜ କଣ।
ଆମ ଆଡେ କେବେ ଆସିବ ବୁଲି ଦେଖାହଲେ ଚିହ୍ନିବ ଆଉ।
ହଁ ଯିବା ଦେଖିଆ ଆଉ।
ଫୋନ୍ ରେ ତ ସବୁ ସାଙ୍ଗସାଥି ଯୋଉ ମି ଅ ଏକାଠି କିନ୍ତୁ ଓ ପ୍ରକୃତରେ କେହି କାହାକୁ ଦେଖିଲେ ଜାଣିପାରିବେନି ନା କଣ? ପଦଳିଲା। ସେ ଗାଡି ପାଇଁ ଗଲାଳୁକୁ ପଳେଇଲା। ଆଗକୁ ଯାଇଛି ଆରି ଆ। ଓ ହୋ।
ଆଉ। ଖାଇବା ପାଇଁ କଣ କରୁଛ?
ହା ଲୋ।
ହଁ ଅଁ।
ମୁଁ କାଲି ଘରେ ବସିକି କଥା ହଉଥିଲି ପୁରା କ୍ଲିଅର- ସବୁ ଶୁଭୁଥିଲା।
ଆଜି କେବେ ନେଟ୍ ୱାର୍କ ପ୍ରୋବ୍ଲେମ ହଉଛି। ବହୁତ ହଉଛି। ଦିନ ମାନ ହଉଛି। ମାନେ ଅପ୍ ଡାଉନ୍ ଖାଲି ହଉଛି। ହଉ ନହେଲେ କାଲି କଣ କରିବା ଆଉ।